ଆଜ୍ଞା ମ୍ୟାମ୍ ନମସ୍କାର।
ନମସ୍କାର। କଣ କରୁଛନ୍ତି?
ଏଇ ବୁଲୁଥିଲୁ ଆଉ
ଓହୋ ଭଲ ଅଛନ୍ତି ନା?
ଆଜ୍ଞା ଆପଣ?
ହଁ ମୁଁ ବଢ଼ିଆ ଅଛି। ଆଉ ଖାଦ୍ୟ ଗ୍ରହଣ କଲେଣି?
ଆଜ୍ଞା ଖାଇଥିଲି ଏବେ ଆସିଲି କଲେଜରୁ
ଆଜ୍ଞା।
ହୁଁ ଦହିବରା ଖାଇକି ଆସିଲି।
ଆଉ କିଛି ଖାଇନାହାନ୍ତିକି?
ନାଇଁ।
ଅନ୍ନନମ ଡାଲ୍ ଏସବୁ କିଛି ଖାଇନାହାନ୍ତି।
ନାଇଁ। ମୋ ମା ନାହାନ୍ତି ତ ଘରେ ଯାଇଛନ୍ତି ଟିକେ ହାଟକୁ ଆସନ୍ତୁ।
ଓହୋ ଆପଣଙ୍କ ଆଡ଼େ ହାଟ ଅଛି ନାଇ
ଆଜ୍ଞା।
ଓହୋ। ନାଇଁ ମୁଁ ପଚାରୁଥିଲି ଆପଣ କଣ କହିଲେ ଟିକେ ଏଇ ଯୋଉ ଏଇ ପୁଅ ପଚାରୁଥିଲା ତ ରାମ ଶ୍ରୀରାମଙ୍କ ବିଷୟରେ।
ଆଜ୍ଞା।
ସେ କେମିତି ପିତୃଭକ୍ତ ଥିଲେ ବୋଲିକି ଉଁ ସେଇ ବିଷୟରେ ଟିକେ କଣ କହିଥାନ୍ତେ। ମୁଁ ତାକୁ ଟିକେ ବୁଝାଇକି କହିଥାନ୍ତି।
ରାମ ତାଙ୍କ ଆଁ ଶ୍ରୀରାମ ତାଙ୍କ ପିତାଙ୍କର ଏତେ ଆଦେଶ ପାଳନ କରୁଥିଲେ। କି ତାଙ୍କ ତାଙ୍କ ଗୋଟେ ଥର କହିବା ମାତ୍ରେ ସେ ଚଉଦ ବର୍ଷ ବନବାସ ଯାଇଥିଲେ।
ନାଇଁ ସେ ଆକ୍ଚୁଆଲି ଏଇ ଯୋଉ ତ୍ରେତୟା ଯୁଗର କଥା ବୋଧେ ଏଇଟା ବୋଧେ ମତେ ଲା-ଲାଗୁଛି।
ଆଜ୍ଞା ଆଜ୍ଞା ତ୍ରେତୟା ଯୁଗର କଥା।
ତାଙ୍କ ବାପା ଥିଲେ ଏଁ ଦଶର
ଦଶରଥ। ଆଜ୍ଞା ତାଙ୍କର ତିନୋଟି ସ୍ତ୍ରୀ ଥିଲେ - କୈକେଇ, ଏ ସୁମିତ୍ରା ଆଉ
କୌଶଲ୍ୟା।
କୌଶଲ୍ୟା ଆଜ୍ଞା।
ହଁ ତିନି ତିନୋଟି ରାଣୀ ଥିଲେ। ରାମ୍ ରାମଚନ୍ଦ୍ର ଆଉ ତାଙ୍କର ପୁତ୍ର କିଏ କିଏ ସବୁ ଥିଲେ?
ଭର ଅଁ ଭରତ, ରାମଚନ୍ଦ୍ର, ଲକ୍ଷ୍ମଣ ଆଉ ଶତ୍ରୁଘ୍ନ।
ଆଜ୍ଞା। ତା ପରେ ଏଁ ରାମଚନ୍ଦ୍ର କଁ କଣ ବନବାସ କଣ କିପରି ଯାଇଥିଲେ?
ଏ-ଏଇ ଯେତେବେଳେ ତା ରାମ୍-ରାମ ଯେହେତୁ ସବୁ ଭାଇଙ୍କ ଠାରୁ ବହୁତ ବଡ ଥିଲେ ସେ ତାଙ୍କର ଯେତେବେଳେ ବୟସ ହେଲା, ଦଶରଥଙ୍କର ଆୟୁଷ କମିଲା ସିଏ ରାମଙ୍କୁ ଅଁ ତାଙ୍କର ବି ଏ ତାଙ୍କ କାର୍ଯ୍ୟ ସେପରି ଥିଲା ଦେଶ ତାଙ୍କ ଉଁ ରାଜ୍ୟର ବାସିନ୍ଦାମାନେ ତାଙ୍କୁ ବହୁତ ଭଲ ପାଉଥିଲେ। ଆଃ ସେଇ ସେଇଟାକୁ ଦୃଷ୍ଟିକୋଣରେ ରଖି ଦଶରଥ କହିଲେ କି ରାମ ଯେହେତୁ ବଡ ଅଛନ୍ତି ସିଏ ରାଜା ହେବେ। ସେଇଟା ମାତା କୈକେୟୀ ସହିପାରିଲେନି। ସେ କହିଲେ ଭରତ ସ ଯେହେତୁ ଅ ଭରତ କହିଲେ କି ଭରତ ହବ ଆ ରାଜା ଆଃ ଥରେ ଦଶରଥଙ୍କ ଦେହ ଖରାପ ଥିଲା ଅଁ ତାଙ୍କ ପାଖେରେ କୋଉ ସ୍ତ୍ରୀ ନଥିଲେ। କୈକେୟୀ ତାଙ୍କୁ ଓ ତାଙ୍କ ଦେହ ସୁସ୍ଥ କରି ତାଙ୍କୁ ତାଙ୍କ ଯତ୍ନ ନେଇଥିଲେ। ସେଥ୍ ଥିପାଇଁ ଦଶରଥ କୈକେୟୀଙ୍କୁ କହିଥିଲେ କି ମତେ ଦିଇଟା ବର ମାଗ। ଅଁ
କି ବର ଦରକାର ତମୁକୁ କୁହ ମୁଁ ତମୁକୁ
ଇଏ କହି ଲେ କି ମତେ ଠିକି ସମୟ ଆସିଲେ ମୁଁ ବର ମୁଁ ବର ମାଗିବି। ତାଙ୍କ୍ କୈକେୟୀଙ୍କୁ ବି ଏବେ ଠିକ୍ ତାଙ୍କୁ ମିଳିଗଲା ରା ଏଁ ଏବେ ରାମ ହେବେ ରାଜା ଯେହେତୁ ତାଙ୍କୁ ସେଇଟା ଇଙ୍କ୍ ତାଙ୍କୁ ସେଇଟା ଭଲ ଲାଗିଲାନି।
ସିଏ ରାଜାଙ୍କୁ ପ୍ରଥମେ ଶପଥ କରାଇଥିଲେ ଯେ ମତେ ଯୋଉ ମୁଁ ଯୋଉ ବର ମାଗିବି ଏଁ ତମେ ତାକୁ ପୂରଣ କରିବ। ସେଇଟା ଶପଥ କରେଇଥିଲେ ସିଏ କହୁଥିଲେ। ହୁଁ ତାପରେ ସେ କହିଲେ ପ୍ରଥମ ବର ହଉଛି କଣ?
ପ୍ର ନା ସେତେବେଳେ ସେ ବର ମାଗିନଥିଲେ।
ମାନେ ସେତେବେଳେ ମାଗିନଥିଲେ ଯେତେବେଳେ ସେ ଯୋଉ କଣ କହିଲ ଦେଖିଲେ ଯେ ସିଏ ବସିବେ ରାଜଗାଦିରେ ସେ ସେତିକି ବେଳେ ସେ ପ୍ରଥମ ବର ମାଗିଥିଲେ।
ଥରେ ମନ୍ଥରା ତାଙ୍କ ଯେଉଁ ଦାସୀ ଥିଲା ସିଏ ତାଙ୍କୁ ତାଙ୍କ କୈକେଇଙ୍କ ମୁଣ୍ଡରେ ଏତେ କଥା ନଥିଲା। ମନ୍ଥରା ତାଙ୍କୁ କହିକି ଏମିତି ଏମତି କର
ଅଘଟଣ ଘଟେଇଲା।
ଅଘଟଣ ଘଟେଇଲା ତ ସେ ଏ ସେ କହିଲେ କି ମନ୍ଥରା ତାଙ୍କୁ ଶିଖେଇଲା କି ତମେ ଯୋଉ ବର ମାଗିଥାନ୍ତ ଏବେ ସେଇଟାର ସଠିକ ସମୟ ତମେ ଏବେ ହିଁ ସେ ବରଟାକୁ ମାଗ। ସେକୁ କୈକେଇ ଯାଇ ଦଶରଥଙ୍କୁ କହିଲେ କି? ପ୍ରଥମ ବରଟି ଥିଲା ରାମ ଚଉଦ ବର୍ଷ ବନବାସ ଯାଆନ୍ତୁ। ଆଉ ଗୋଟେ ବର
ନିଜ ପୁତ୍ର ଭରତ ଅଯୋଧ୍ୟାର ରାଜା ହେବ।
ଧର ରାଜା ହବ।
ଏପଣି ଏପ ଏଇପରି ସେ ଯୋଉ ଦାରୁଣ ଆଘାତ ଘଟିବ ବୋଲି କି କେହି ଭାବିନଥିଲେ। ଚାରି ଚାରିଆଡେ ସବୁଆଡେ କଣ କହିଲ ହା ହା କାର ପଡିଗଲା।
ସେ ଦି ଯୋଉଦିନ ଯୋଉ ଦିନ କୈକେଇ କହିଲେ ସେଦିନ ଅ ଯୋଉ ଶ୍ରୀରାମଚନ୍ଦ୍ରଙ୍କ ଶୋ ଯୋଉ ଥିଲା। ଆଉ ତାଙ୍କ ରାଜଗାଦରେ ବସିବାର ଥିଲା ତାଙ୍କୁ ଯେହେତୁ ଦ ଦଶରଥ ଯେହେତୁ ସତ୍ୟ ଶ ରକ୍ଷା କରି କହିଥିଲେ କ କୈକେଇଙ୍କୁ କୈକେଇ ବର ବି ମାଗି ଦେଇଛନ୍ତି ସିଏ ବି କହିଥିଲେ ଶପଥ ପାଠ କରି ଯେ ମୁଁ ଦେବି ବୋଲି ତମକୁ ସେକୁ ସେଦିନ ସେ କହିଲେ ରାମଙ୍କୁ କି ତୁମେ ପଛେ ମୋ ସ ମୋ ସତ୍ୟ ପଛେ ରକ୍ଷା ନ ହଉ ତୁମେ ବନବାସ ଯାଅନି। ରାମ କହିଲେ ମୋ ପିତା କହିଛନ୍ତି ମାନେ ମୁଁ ଯିବି। ତାଙ୍କ ସହିତ
ସେ ବାବାଙ୍କର ତାଙ୍କ ବାପାଙ୍କର ଯେହେତୁ ହୁଁ କଥା ସେ ଦେଇଥିଲେ ବାପା ସେ ତାଙ୍କ କଥାକୁ କେମିତି ସେ କାଟି ଦେଇଥାନ୍ତି ସେ ଦୁଃଖ ରେ ସ ଏସବୁ କଥା ଶୁଣି କି ମଧ୍ୟ ରାଜବାସୀମାନେ ଦୁଃଖରେ ଭାଙ୍ଗି ପଡିଥିଲେ।
ଆଜ୍ଞା।
ସେ କି ତାଙ୍କ ଜିଦୀ ରେ କିନ୍ତୁ ଅଟଳ ରହିଥିଲି। କହିଲେ ନା। ଦଶରଥଙ୍କ ମୁହଁରୁ ବାହାରିଛି ମାନେ ସିଏ ବନବାସ ଯିବେ ରାମକୁ କିପରି କହିବେ ସିଏ ତାଙ୍କ ବାପା। ସେ ତ କହିପାରୁନଥିବେ କାରଣ ନିଜ ପୁଅକୁ କହିବେ ଯେ ବାର ବର୍ଷ ଯେ ଚଉଦ ବର୍ଷ ତ ବନବାସ ଯିବା ପାଇଁ। ତେଣୁକରି ସିଏ କଣ କଲେ? ସିଏ ବୁଝି ପାରୁ ନଥିଲେ କେମିତି କଣ କହିବେ ବୋଲିକି? ତାପରେ ତାଙ୍କ ନିର୍ଦ୍ଦେଶ ଅନୁସାରେ ରାମକୁ ବନବାସ ଯିବାକୁ
ରାମ ଯେତେବେଳେ ବନବାସ ଯିବାକୁ ବାହାରିଲେ ସୀତା କହିଲେ ତୁମକୁ ଯାହାବି କରିବାକୁ ପଡିବ ମୁଁ ତୁମ ଯେହେତୁ ଅଦ୍ଧାଙ୍ଗିନି ତୁମର ଅଧା ମୁଁ ଅ ମୁଁ-ମୁଁ ବି ତମ ସହିତ ବନବାସ ଯିବି। ଏ ରାମ ଯେତେ ମନା କଲେ ହେତୁ ତାଙ୍କୁ କହି ସୀତା ବାହାରିଲେ, ସୀତାଙ୍କ ପରେ କହିଲେ ଲକ୍ଷ୍ମଣ ବାହାରିଲେ। ଲକ୍ଷ୍ମଣ କହିଲେ ମୋ ବଡ ଭାଇ ଯଦି ନ ରହିବେ ମୁଁ-ମୁଁ ଏଠି ରହି କଣ କରିବି।
ଲକ୍ଷ୍ମଣ ତାଙ୍କ ଭାଇଙ୍କୁ ଯେନ୍ତି କାକୁତି ମିନତି ହେଲେ କହିଲେ ନାଇଁ ଆପଣ ମତେ ଆପଣଙ୍କ ସହିତ ଯିବାକୁ ଅନୁମତି ଦିଅନ୍ତୁ।
ମୁଁ ଆପଣଙ୍କ ମୋ ବଡ ଭାଇଙ୍କ ସୁରକ୍ଷା ନିମନ୍ତେ ବଣକୁ ଯିବାକୁ କହିଲେ ସେ।
ସିଏ ତାଙ୍କର ଉଁ ସୀତା, ରାମ, ଲକ୍ଷ୍ମଣ ତାପରେ କଣ କଲେ ବାହାରିଲେ।
ବାହାରିଲେ ବନବାସ ଯିବେ ବୋଲି। ଲକ୍ଷ୍ମଣ ଚଉଦ ବର୍ଷ ଶୋଇ ନଥିଲେ, କାରଣ ଲକ୍ଷ୍ମଣଙ୍କ ସ୍ତ୍ରୀ ଙ୍କୁ ସେ ନିଦ୍ରାବତୀ ଏ ଏ ନିଦ୍ରାବତୀ ତାଙ୍କୁ ଲକ୍ଷ୍ମଣଙ୍କ ନିଦ ଅ ତାଙ୍କ ସ୍ତ୍ରୀ ଲକ୍ଷ୍ମଣ ଲକ୍ଷ୍ମଣଙ୍କ ସ୍ତ୍ରୀ କୁ ନିଦ୍ରାବତୀ ନିଦ ସବୁ ଦେଇ ଦେଇଥିଲେ, ସେଥିପାଇଁ ଚଉଦ ବର୍ଷ ଲକ୍ଷ୍ମଣ ଶୋଇ ନଥିଲେ।
ସେ କାରଣ ସେ ଶୋଇଥିଲେ, ଇଏ ତାଙ୍କର ଅନିଦ୍ରା ରହିଥିଲେ। ହୁଁ ଭାଇକୁ ପୁଣି କେମିତି କଣ ବନ ରୁ ଫେରାଇ ଆଣିବେ
ଆଜ୍ଞା।
ସେସବୁ ବ୍ୟବସ୍ଥା ମଧ୍ୟ
ତାପରେ ଏକଥା ଯେମିତି ଭରତ ଜାଣିଲେ ଏ ତାପରେ ରାମଙ୍କୁ ଖୋଜିବାକୁ ଗଲେ। ନା ତା ମାଙ୍କୁ କହିଲେ ତମେ ଏତେ ଅନ୍ଧ ହେଇଯାଇଥିଲ ଅ ଇଏରେ ତମକୁ ଏ ମନ୍ଥରା ଏମିତି ଶିଖେଇଥିଲା ଏମ୍ତି କହିକି ପୁଣି ଗଲେ ରାମଙ୍କୁ ଖୋଜିବା ପାଇଁ। ରାମଙ୍କୁ ଗୋଟେ ଜାଗାରେ ପାଇଲେ ବଣ ବନ ଭିତରେ ସେ ବସବାସ କରୁଥିଲେ ଗୋଟେ କୁଟୀର କରି। ବସବାସ କରିୁଥିଲେ ରାମଙ୍କୁ ପାଇଲେ, ରାମଙ୍କୁ କହିଲେ ଆପଣ ଫେରି ଚାଲନ୍ତୁ। ତାପରେ ରାମ ଯେତେ ମନା କଲେ ହେତୁ ଓ ସେ ଶୁଣିଲେ ନାଇଁ ଆଉ ତାପରେ କହିଲେ ତୁମ ପାଦୁକା ଦିଅ, ଅ ତ ମୋ ପା ତାପରେ ରାମଙ୍କ ପାଦୁକା ନେଇ ଭରତ ନେଇ ଯାଇଥିଲେ ରାଜ୍ୟକୁ ଅଯୋଧ୍ୟା
ରା ରାଜଗାଦରେ ମଧ୍ୟ ସେ ପାଦୁକା ପ୍ରଥମେ ବସାଇଥିଲେ।
ଭରତ ବସି ନଥିଲେ ରାଜଗାଦିରେ ସେ ପର୍ଯ୍ୟନ୍ତ ବୁଝା ହେଇଥିଲା ଯେ ଚଉଦ ବର୍ଷ ପରେ ରାମ ଆସିଲେ ରାମ ହିଁ ରାଜଗାଦିରେ ବସିବେ।
ହୁଁ ଚଉଦ ବର୍ଷ ପରେ ସିଂହସନ ସ୍ଥାପନ କରାଯିବ, ରାମଙ୍କର ପ୍ରତିନିଧି ଭାବେ ରାଜ୍ୟ ଶାସନ ସେ କ ସେମାନେ କରିବେ ବୋଲି କୁହାଯାଇ ଥିଲା ଆଉ।
ସେଇ ଚଉଦ ବର୍ଷ ଭିତରେ ସୀତାଙ୍କୁ ରାବଣ ହରଣ କରି ନେଇଥିଲା।
ହଁ। ତାପରେ ସୀତା ମଧ୍ୟ ଅଗ୍ନି ପରୀକ୍ଷା ଦେଇଥିଲେ।
ଆଜ୍ଞା।
ଏସବୁ ଚାଲିଥିଲା ଆଉ।
ଆଜ୍ଞା।
ଯା ହଉ ମୁଁ ଏଥରକ ମୋ ପୁଅକୁ ଆରାମସେ ବୁଝେଇ ଦେଇ ପାରିବି ଆପଣଙ୍କ ସହିତ ବଢିଆ ସେ କଥା ହେଲି।
ଆଜ୍ଞା।
ଆଲୋଚନା କରି ମୁଁ ବହୁତ୍ ଖୁସି ହେଲି।
ଆଜ୍ଞା।
ତଣୁ ସେତେବେଳେ ତ୍ରତୀୟା ଯୁଗରେ ରାମଚନ୍ଦ୍ର ଯେମତି ଯେପରି ଥିଲେ ଆଉ ପିତୃଙ୍କ କଥା ପାଳନ କରି ଆଉ ଏ ଆଧୁନିକ ଯୁଗରେ ସେମିତି କଲା ଭଳିଆ କାହିଁ ମତେ ଲାଗୁନାହିଁ। ରାମଚନ୍ଦ୍ରକ ଯୋଉ ଦଶରଥ କ କଥା ମାନେ ରାମଚନ୍ଦ୍ର ଯେପରି ଯାଇଥିଲେ।
ଆଜ କାଲିକା ପିଲା ଆଉ ଆଧୁନିକ ଯୁଗର ପିଲାମାନେ ସେମାନେ ଆଉ କରିବାକୁ
ପ୍ରସ୍ତୁତ ନ ଶୁଣିବା ଗୋଟେ କଥା କହିଲା ବେଳକୁ ତ ଶୁଣୁନାହାନ୍ତି ସେମାନେ
ହଁ ଏ ଆ ଆଗରୁ ଯେମତି ଥିଲା ରାଜଗାତିି ସେ ସବୁ ଚିନ୍ତାଧାରା ସେ ସବୁ ବହୁତ ଭଲ ଥିଲା।
ଆଜ୍ଞା।
ଏସବୁ ଆଉ ଏବେ ଆଉ ସେସବୁ ଜିନିଷ ନାହିଁ। ଯାହା ସବୁ ଲୋପ ପାଇଗଲାଣି।
ଏ ପିଲାମାନେ ସବୁ ଆଧୁନିକ ଅ ସବୁ ଦୂରଦର୍ଶନ ଧରିଲେ। ତାପରେ ଏ ସବୁବେଳେ ସାଙ୍ଗସାଥି ତାଙ୍କର ଘ ପରିବାରରେ କଣ ତାଙ୍କର କାର୍ ତାଙ୍କର କଣ ଅ ତାଙ୍କର ତାଙ୍କ ପ୍ରତି କଣ ପରିବାର ଉପରେ କିଛି କର୍ତ୍ତବ୍ୟ କିଛି ବି ନାହିଁ ସେମାନେ ତାଙ୍କ ତାଙ୍କର ବାହାରେ ବୁଲିଲେ ବାହାରେ ତାଙ୍କର ସବୁ ବାହାରେ ବାହାରେ ବାହାରେ ପଢିଲେ ବାହାରେ ଚାକିରି କଲେ ବାପା ବାପା ମାଙ୍କୁ ଆଉ ପଚାରିବାର ନାହିଁ
ତାଙ୍କର ଚାକିରି କଲେ ମ ତାଙ୍କର ବିବାହ କରି ପଳେଇ ଆସୁଛନ୍ତି।
ଏସବୁ ଏମିତି ଚାଲିଛି ତାଙ୍କର ଆଉ। ଆଉ ଆପଣ ଏବେ ଖାଦ୍ୟ ଗ୍ରହଣ କରିବେ ବୋଧେ ଯାହା ହଉ ଆପଣଙ୍କ ସହିତ ଆଲୋଚନା ଯ କରି ମୁ ବହୁତ ଖୁସି ହେଲି ଯଦି ଆଉ କିଛି ବି ମତେ ଆଲୋଚନା କରିବାକୁ ପଡେ ତାହେଲେ ଆପଣଙ୍କୁ ମୁଁ ନିହାତି ଭାବରେ ପହଞ୍ଚାଇବି ଆଉ।
ଆଜ୍ଞା।
ହଉ ଏବେ ମୁଁ ରଖୁଛି।
ଆଜ୍ଞା।
ହଉ।
ନମସ୍କାର ନମସ୍କାର।